ହଁ କହ କଣ କରୁଥୁଲୁ?
ଏ-ଏଇ ମସଲା ବାଟୁଥିଲି ମା ବାଟିକି ପୁଅକୁ ଦୋଉଥିଲି।
ସେ ତୁ ମସଲା କାଟିକି ଦବୁ ସେ ରୋଷେଇ କରିବ। ସେ ଗାଧେଇକି ଆସିଲି ଲୋ। ଗାଧେଇକି ଆସିଲି। ହାଲୋ
କଣ ଶୁଭୁନି?
ମୁ କହିଲି ଗାଧେଇକିିି ଏଇନେ ଆଇଲି ଲୋ।
ଓହୋ ଏତେ ଶୀଘ୍ର ଗାଧେଇ ପଇଲୁ।
ହଁ ଗାଧେଇ ପଇଲି ଗାଧୋଇବା ଲେଟ ହଉଛି ବୋଲି ତୋ ପୁଅ ଘର ଭାଙ୍ଗି ଭୁଙ୍ଗିକି ଯାଇଛି ଆଉ, ସଜାଡିଲା ବେଳକୁ ଲେଟ ହଉଛି।
ଭୋ କାଛି
ବୋଉ ଏଇଟା ରୋଷେଇ କରୁଛି।
ଶୁଭୁନି କିଛି?
କହଲି ବୋଉ ରୋଷେଇ କରୁଛି ରୋଷେଇ।
ହଣ
ଝିଅ କଣ କରୁଛି?
ହଁ?
ଝିଅ?
ଝିଅଟା ଷ୍ଟେସନାରି ବିକାଆଇଛି ଷ୍ଟେସନାରି କଣ କେମତି ନା?
ଓହୋ ତୁ ମସଲା କାଟିକି ଦଉଛୁ ତ ରୋଷେଇ କରଛି ନା କଣ ତୁ ମସଲା ବାଟିକି ଦଉଛୁ ସେ ରୋଷେଇ କରିବ? ହାଲୋ! ହାଲୋ!
ହୁଁ?
ମୁଁ କହିଲି ତୁ ମସଲା କାଟିକି ଦଉଛୁ ସେ ରୋଷେଇ କରିବ?
ହ ଶୁଭୁନି ତ କିଛି?
ଆଲୋ ଶୁଭୁନି କିଛି, ହାଲୋ ଉପିଲା ହାଲୋ? ହାଲୋ, ହାଲୋ? ହାଲୋ?
ହୁଁ?
ଶୁବିଲା?
ହଁ?
କହିଲି ତୁ ମସଲା ବାଟିକି ଦଉଛୁ ସେ ରୋଷେଇ କରିବ?
ସେ ନା ଚିକେନ ଆଣିକି ଆଇଲା, ସେ ତାର କରିବ, କହିଲା ଉଠୁ ମୁଁ କରିବି।
ଓ ହୁଁ ଶିଖିଛି ବୋଲି ଖାତିର ଦେଖାଉଛି।
ଶିଖିଛି ବୋଲି ସବୁ କହୁଛି ମୁଁ କରିଦେବି ନା?
ହଁ ସବୁ କରିଦବ କହୁଛି, ମୁଁ ତ ଶିଖିନି ଆଉ କହିବୁ କନ
ତୁ ତ ଶିଖିନୁ ଆଉ, ତୋ ଦେହ ହାତ କଣ ହଉଥିବ?
ହଁ ଯିଏ କରିବ ମତେ ଏଇଟା ଭଲ ଲାଗେନି?
ତୁ ଶିଖୁନୁ ତ ବୋଉ କହ ହଉଛି, ବଉ ତୁ ଉଠୁ ମୁ କରିବି।
ନା ମତେ ଏବେ ଆସିବନି, ମନେ ପଡିବନି ବି
ବୋଉ ସବୁ ଗଦଉଛି ବୋଲିକି ତୁ ଫୁଲା ଫାଙ୍କିଆ
ସେ ଝିଅ ତ କରୁନି ପୁଅ କରୁଛି?
ହୁଁ?
ଆଉ କଣ ଖାଇଥିଲୁ?
ମୁଁ ଭାତ ଖାଇ ସାରିଲିଣି।
ଭାତ ଖାଇସାଇଲୁଣୁ?
ହୁଁ।
କେତେଟା ହେଲାଣି କି ଦଶଟା ସ
ତୋ ଭଲି ସୁକୁଟି ନାଁ
ଉଁ ଖାଇନି ନା ଗାଧିକି ଆସିଲି ବୋଉ ରୋଷେଇ କଣ କରିଚି କେଜାଣି?
ବାରଟା ଓଳୁ ଭାତ ଖାଇବି।
ହଁ ବାରଟା ବେଳକୁ ଖାଇବା। ଆଉ ଚାରିଟା ବେଳେ ଖାଇବିନି ଏକା ଥରେ ଯାଇକି ରାତିରେ? ଏତେ ଖାଇଲେ ପେଟ ବାହାରି ଗଲାଣି ପା।
ବାରଟାରେ ଖାଇବି ଫେଣେ ରାତିରେ ଯାଇକିନା ରା
ଏ ତୁ ତୁ କହିଲୁ ପେଟ ବାହାରି ଗଲାଣି ବୋଲି ମୁଁ ଆଜି ଚାଲି ଯାଇଛି ରାତି ଚାରିଟାରୁ।
ହଁ ପେଟ ଟା ଉପରକୁ ଦେଖା ଯାଉଛି। ସେଇବାରେ ମୁଁ କହୁନଥିଲି ତୋ ପେଟ ଟା ଦେଖା ଯାଉଛି ବୋଲି କି।
ହଁ ସେଇଥିପାଇଁ ବା ମୁଁ ଚାଲି ଯାଉଛି ଏଥର
ହୁଁ।
ରାତି ଚାରିଟାରୁ
ଆଉ ଟିକେ ଶୀଘ୍ର ଜାଉନୁ?
ନା ରାତି ଚାରିଟାରେ ଯାଉଛି ପାଞ୍ଚଟାରେ ଆସୁଛି।
ଟେଲରରେ ବା ମେସିନ୍ ଚଲେଇଲେ କୁଆଡେ
ଚଲେ ମେସିନ୍ ଚଲେଇଲେ ବେଶୀ ପେଟ ବାହାରିବ ବସିକି।
ବାହାରିବ ନା ଝଡିଯିବ।
ହଁ ଏଇଟା କଣ ଥାଲୁ ଥାଲୁ ପେଟ ଟା ହଉଛି ଯେ ଝଡିବ ଏଇଟା ତ ପେଡେଲ ଟା ମାରିବୁ ଗୋଡ ଟା ହଲିବ ପେଟ ଟା କଣ ହଲୁଛି।
ହିଁ ହି
ଆଛା ଗୋଡ ଟା ହଲିବ ପେଟ ଟା କେମିତି କମିବ। ପେଟଟା ବେଶୀ ହବ ବସିଲେ କୁଚା ହେଇକି।
ବ୍ଲାଉଜୁ ଶୋଇଲା?
ନାଁ ଲୋ ଆଉରି ଅଛି।
ଉ ହୁଁ।
ସରିନି ଆସିକି ମୋର ତିଆରି କରିଦେଲି ଗୋଟେ ବ୍ଲାଉଜ କରିସାରିଲିଣି।
ଆଉ କେତେଟା ଅଛି?
ଆଉ ଅଛିଁ ହେଟା ତିନି ଆଉ ଚୁମୁନିର ଦିଟା ପାଞ୍ଚଟା ଆଉ
ସୁମୁନି ଦେଇକି ଯାଇଥିଲା ନାଁ କଣ?
ବାପା ଯୋଉଁ ଯାଇଥିଲେ ରଜକୁ
ଓହୋ ସବୁ ବ୍ଲାଉଜ ଫିଜି ପଠେଇ ଦଉଛନ୍ତି ତ ପାଖକୁ
ହଁ ବ୍ଲାଉଜ ଫିସି ପଠେଇବେ ଅସ୍ତ୍ର ଦେବି ସୂତା ଦେବି ମୁଁ ତିଆରି କରିକି ତାଙ୍କୁ ଦେବି।
ହୁଁ
ହଁ ପାଉଛି ତାଙ୍କ କଥା ସେପା ମାମୁନି ଆରଥରକ ଆସିଥିଲା କହିଲା ଦୁଇଶହ ଟଙ୍କା ନେ ଚାରିଟା ବ୍ଲାଉଜକୁୁ ପଚାଶ ଟଙ୍କା ନେବି।
କମ ଦୁଇଶହ ଟଙ୍କା ଦଉଛି ତୁ ମତେ କରିକି ଦେଲୁ।
ମୁଁ କହିଲି ଯାହା ହୋଉ ମୋ ଅସ୍ତ୍ର ତ ଗଲା ଦୁଇଶହ ଟଙ୍କା ତିନିଶହ ଟଙ୍କାରେ ଗଲା ଆଉ ମୁଁ ଚାରିଟା ବ୍ଲାଉଜ୍ ଦୁଇଶ ଛୋ ଟଙ୍କା ପାଇଲି କୁଆଡ଼ୁ
କ ଭାରି ପଇସା ଦେଖଉଚ।
ହୁଁ। ମୁଁ କହିଲି ଚାଳିଶ ଟଙ୍କା ନେ କେ ହିସାବ କରିକି ଚାଳିଶ ଟଙ୍କା ଇଏ ସୂତା ଦଶ ଟଙ୍କା ପଚାଶ ଟଙ୍କା ନେଖେ ହିସା ହିସାବ କରିକି ମତେ କହିଲୁ ଚାରିଟା ବ୍ଲାଉଜକୁୁ କେତେ ଟଙ୍କା? ତୁ ତ ଦେଲୁ ଦୁଇଶହ ଟଙ୍କା ତ ଗଲା ଇଆଡେ। ହଉ ହଉ। ତୁ ଚାରିଟା ବ୍ଲାଉଜକୁ କଲେ ଚାରିଟା ବ୍ଲାଉଜକୁ ଦୁଇଶହ ଟଙ୍କା ଦେଲିଣି, ଆଉ କେତେ ଦେବି?
ବହେ ଦେଇଦେଲା ଆଉ।
ହଁ ବହେ ଦେଇଦେଲା। ଚୁମୁନି କହିଚି ମୋର ସବୁ ବାକି ଖାତାରେ ପକେଇ ଦେଇଥା।
ହାଲୋ ଏତେ କାହିଁ କରେ ମୁଁ ହଉଛି ଇଏ କରୁଛି।
ହାଲୋ।
ହଁ।
ହଁ କହ। ପୁଅ କୁଆଡେ ଯାଇଥିଲା କି?
ପୁଅ, ଝିଅ ସାଇକେଲ ବାଗେଇକୁ ଦେଇଥିଲା ଯେ ଯାଇଥିଲା।
ଓ ହଁ ମୁଁ ଫୋନ କରିଥିଲି ଯେ କହିଲା ମୁଁ ସାଇକେଲରେ ବାଗେଇ ଯାଉଛି।
ହୁଁ। ସା ଧରିକି ଆଇଲା।
ଅ ହୋ।
ଖାଇନି ତଳ ସାରୀ ବରା ଦିଟା ଆଣିକି ଖାଇଥିଲା।
ତାର କରୁଛି ରୋଷେଇ, ରୋଷେଇ ସରିଲେ ଖାଇବ।
ହୁଁ।
ତାର ସରୁ।
ନନା କୁଆଡ଼େ ଯାଇଛନ୍ତି?
ବାପା କୁଆଡେ ଯାଇଛନ୍ତି କେଜାଣି। ବାପା କୁଆଡ଼େ ଯାଇ ଯାଇଚନ୍ତି ବୋଧେ ସେ ବଜାର ଆଡେ କୁଆଡେ ଯାଇଥିବେ କି ପରିଶ୍ୱର ମନ୍ଦିର ତ ତାଙ୍କର।
ଉଁ ହୁଁ। କହିଲା ନନା କହିଲେ ହଁ ଆମର ୱାରିଂ କରିଦୋବୁ। ମୁଁ କହିଲି ନନାଙ୍କ ଘର ହେଇନି କି।
ହୁଁ ଆର ହେଇଚି ସେ ଆଉଥରେ କରିବ ବାଦ।
ତ ଘର ନନା ବୋଧ ସେଇଥିପାଇଁ ତତେ ଇଏ କରି କୋହୁଚନ୍ତି।
ପାଗ କରିନି ନାହିଁ କରିଚି। ମୁଁ କହିଲି କରିବେନି ମୁଁ କହିଲି ସେ ତମର କରିବନି ଆମର ବୋଲି କରିଦେଲା ତମର କାଇଁ କରିବ।
ହଁ ପା। ବୋଉ ସେଇଆ କହିଲା କହିଲା ବୋଉ ମୁଁ ବାଗ କରିନି କିଲୋ।
ନା ଆଉ ଯେନ୍ତି ୱାରିଂ ଟା ଆଉ କେନ୍ତି ହୁଏ?
ମାନେ ପକା।
ଆଉ ଯେମିତି ତ ହୁଏ ସେ ସେମିତି କଲା ଆଉ କେମିତି ଅଲଗା ପ୍ର ହୁଏ କି ଭୁଲ ଭାଲ କରିଦେଇକି ପଳେଇଚି କି?
ତୋ ନନା ଏମିତି କ କହିଲେ ମତେ।
ହଁ ସେ ମତେ କୋହୁଥିଲେ ପା। କହିଲେ ମୋ ପୁଅ କ କହିବି ସେ ଆସିକି ଆମର କରିବି ମୁଁ କହିଲି ତମର ହେଇ କି ନା ଆଉଥରେ ତମ କାଇଁ ନୂଆ କଲ ଆମର ବି ନୂଆ କରୁ। ହେଲେ ଆଉ ତମର ନୂଆ କଲ ନା ନାଇଁ ମୁଁ କହିଲି ତମର ଆଗରୁ କରିଥିଲ ଆମର କରିନଥିଲୁ।
କ ପଇସା ରେ ଖୁଲୁ ଖୁଲୁ ହଉଛି କି?
ଆଉ ପଇସାରେ କ କରିବ। ଓଲା ପଇସା ହେଇଛି କଣ କରିବ?
ଆଜିିକାଲି ସଂସାରରେ
ତାର ପୋଲା ପଇସା ଆସୁଛି, ବୋଲି ଆଉ ତାର ପୋଲା ପଇସା ଆସୁଛି ବୋଲି ହାତ ଖୋଲ ଭୁଲ ହଉଛି। ଆମର ନାହିଁ ବୋଲି ହାତ ଆଗରୁ ଫୁଲୁ ବୁଲୁ ହଉନଥିଲା।
ଓ ହୋ।
ଆଉ ଝିଅ ଖାଇନି?
ହଁ ଯିଅ ଖାଇଛି। ପୁଅ ଖାଇନି ସେ ବ ଖାଲି ଖାଇଛି।
ଓହୋ।
ହେଲେ ଖାଇବ ଆଉ।
ତୋର ଝିଅର ଖାଇସାରିଲଣି। ମାଉସୀ ବି ଖାଇକି ବୋଧେ ଶୋଇଲାଣି।
ହଁ ମାଉସୀ ଖାଇସାଇଲାଣି ଏ ହୋଇନି ରୋଷେଇ କରଛି। କେତେଟା ହେଇଛି କି?
ହଁ ଏମିତି କେତେଟା ହେଇଛି କି?
ହଁ। ଦେଖଓ
କଣ?
ପରିପଡ଼ି ହଁ।
ମୁ ଆପଣ ମଉସା ଆସିୁନାହାନ୍ତି?
ପିଜୁଳି ପିଜୁଳି ଖାଇବୁ।
କାହାକୁ କହୁଛି ମତେ।
ଆଁ।
କାହାକୁ କହୁଛୁ।
ତତେ ତତେ।
ମୁଁ ତ ପିଜୁଳି ତ ଆଗୁଆ ବଢିକି ଖାଇଦିଏ ପିଜୁଳି ଦେଖ ଦେଖୀଲେ ମୁଁ ବାନ୍ତି କରିବି ମତେ କହୁଛି ପିଜୁଳି ଖାଇବୁ। ହ୍ୟାଲୋ।
ମୋଉସା ଫୋନକଲେ
ହଉ ହଉ ହଉ ତାହେଲେ କାଟୁଛି ଆଁ